ଆଜ୍ଞା।
ଆଉ ଭଲ ଅଛ।
ହଁ ଭଲ ଅଛି କଣ କରୁଚ?
ଏ ବସିଛି ଆଉ କଣ କାମ ସନ୍ଧ୍ୟା ସନ୍ଧ୍ୟା ଦିଆ ସରିଲା ବସିଛି ଟିକେ ଆଉ। ରଜ ଆଉ ରଜରେ ଆଜି ପି ସଜବାଜ ହେଇଛ ନା ନାଇଁ।
ନାଇଁ ନାଇଁ ଆମର ଘର ଟା ଆକ୍ଚୁଆଲି ବାଲେଶ୍ଵର ସାଇଡରେ ନାଇଁ। ବାଲେଶ୍ଵର ଯୋଉ ଦିଘା କୁହନ୍ତି ଦିଘା ବର୍ଡର। ପାଖାପାଖି ତ ଆମର ଏପଟେ ଟେ ରଜରେ ଏତେ ଭଲ ସେ ସେଲିବ୍ରେଟ ହୁ ହୁଅନ୍ତିନି ବୁଝିପାରିଲେ। ହେଲେ ପାଳନ୍ତି ଯେ ହେନେ ହଁ ହଁ ହଁ ତ
ମଙ୍ଗଳୀ ଇଏରେ ପ
ହଁ ହଁ ବଙ୍ଗାଳୀ ଢାଇଚ ଅଛି ତ ଏବେ ଯୋଉ ଶୋ ସୋସିଆଲ ମିଡିଆ ହେଲାନି ତ ଦେଖି ଦେଖି ଘର ଘରେ ପାଳିଲେନି ପିଲାମାନେ ଝିଅ ମାନେ ଅ ଅଛନ୍ତି ତ ଆମ ଛୋଟବେଳେ ସେମିତି ନଥିଲା କେବଳ ରଜ ସଂକ୍ରାନ୍ତି ପାଳୁଥିଲୁ ଏମିତି। ଆଉ ଯୋଉ ମାନେ ଚାରି ଦିନ ଯାକ ଏବେ ଯୋଉ ଧୁମଧାମ ରେ ପାଳୁଛନ୍ତି ମାନେ ହଁ ପାଞ୍ଚ ଦିନ ହଁ ହଁ ହଁ ହଁ ହଁ। ଆଉ ଘର ଟା କୋଉଠି ଆପଣ ହଁ ହଁ କଟକ ନି। ହଁ-ହଁ ଫେମସ ଫେମସ ହଁ-ହଁ-ହଁ-ହଁ। କଟକ ଭୁବନେଶ୍ଵର ଟା ଏକ୍ଚୁଲି ରଜରେ ମୁଖ୍ୟ। ଆମର ସେମତି କିଛି ନାହିଁ ଆମର ଏମିତି ଦୁର୍ଗାପୂଜା କାଳୀପୂଜା ସେଇଟା ସମସ୍ତଙ୍କର ସେଟା ଅଛି ତେ ସେଟା ସ୍ପେଶାଲ ସେଇଟା ଥାଏ।
ମ ସେପଟେ ତ ବଙ୍ଗାଳୀ ମାନଙ୍କ କଥା କହୁଚି ସେପଟେ ତ ଦୁର୍ଗା ପୂଜା କାଳୀ ପୂଜା ମେନ୍ ଆଉ। ମୁଖ୍ୟ ପର୍ବ ତାଙ୍କର ସେଇ ଦିଟା ବହୁତ ତାଙ୍କର ମାନେ ବହୁତ ବଢିଆ ମାନେ।
ହୁଁ ଆଉ। ଆମର ଏପଟ ବି ଦ ସେପଟେ ଦର୍ଶନୀୟ ସ୍ଥାନ ତ ଅଛି ଆମର ଏପଟ ଦର୍ଶନୀୟ ସ୍ଥାନ ଯୋଉ ବାବା ଭୁଷ ଜେଣ୍ଡେଶ୍ଵର ମାନେ ଏସିଆର ବୃହତ୍ତମ ଲିଙ୍ଗ।
ହଁ-ହଁ ନାଇଁ-ନାଇଁ ମୁଁ ଦେଖିନି କଲିକତା ଯାଇଚି। ବାଲେଶ୍ଵର ମୁଁ ଯାଇନି।
ଆଚ୍ଛା ଆଚ୍ଛା କଲିକତା କଲିକତା ଦକ୍ଷିଣେଶ୍ଵର କାଳୀ ମନ୍ଦିର ଦେଖିଚ?
ନାଇଁ ମୁଁ କଲିକତା ଯାଇଚି ଏମତି ପରୀକ୍ଷା ଦବା ପାଇଁ ଦି ଥର ଯାଇଚି ହଁ, ସ ମାନେ ଯୋଉ କିଣାକିଣି କରିବୁ ଶାଢୀ ଡ୍ରେସ ଏଗୁଡା ସବୁ କିଣାକିଣି କରିବୁ ମୋ ଭାଇର ବାହାଘର ପାଇଁ। ଯାଇଚି କିନ୍ତୁ ଏମିତି ମୁଁ ମନ୍ଦିର କିଛି ବୁଲାବୁଲି କରିନି।
ଆଚ୍ଛା-ଆଚ୍ଛା ହଉ ଠିକ ଅଛି-ଠିକ ଅଛି ନାଇଁ ହଁ-ହଁ-ହଁ-ହଁ। ହଁ-ହଁ ନା ମୁଁ ରିସେଣ୍ଟ ଆଗ ବର୍ଷ ଯାଇଥିଲି ସେ ମୋ ମାମୁଁ ଝିଅ ରହୁଚି ନା। ସେ ଦମ ଦମ ପାଖରେ ସେଠି ଯାଇଥିଲି ସେଠି ଦକ୍ଷିଣେଶ୍ଵର କାଳୀ ମନ୍ଦିର ଯୋଉ
ଦମଦମ ପାଖରେ ମୋର ଶଶୁର ଚାକିରି କରିଥିଲେ ତାପରେ ସେ ଟ୍ରାନ୍ସପର ହେଇକି। ଏପଟେ ଭୁବନେଶ୍ଵର ପଳେଇ ଆସିବେ।
ଆଉ ପିଲା କେତେଜଣ?
ମୋର ଦୁଇଟି ଦୁଇଟି ଗୋଟିଏ ଝିଅ ଏଗାର ବର୍ଷର। ଆଉ ପୁଅଟି ଦେଢ ବର୍ଷର।
ଆଚ୍ଛା ଆଚ୍ଛା ଝିଅ କୋଉ ଗ୍ଲାସ ରେ ପଡିଲାନି।
ପଞ୍ଚମ।
ଆଚ୍ଛା ଆଚ୍ଛା ମୋର ଦିଟା ପୁଅ ବା ମୁଁ ଆମ ଘରେ ଝିଅ ନାହିଁ ମୋ ଯା ର ଗୋଟେ ପୁଅ ମୋର ଦିଟା ପୁଅ।
ହଁ। ଝିଅ ମାନଙ୍କର ତ ଏଇ ଆମର ରଜ ପର୍ବ ଝିଅ ମାନଙ୍କର।
ହଁ-ହଁ।
କଥାରେ ଅଛି ଝିଅ ମାନେ ଝିଅ ନଥିଲେ ପ
ନାଇଁ ସତ କଥା ସତ କଥା ଏକ୍ଚୁଲି ମୋର ବଡ ପୁଅ ହେଲା ପରେ ଯୋଉ ସାନ ଟା ରହିଲା ମାନେ ତା ବାପା ଏତେ ମନ ଦୁଃଖ କଲେ। ମାନେ ବିଶ୍ଵାସ କରିବେନି ମା ମାର୍ଗଶିର ମାସ ଗୁରୁବାରରେ ମାନେ ମୋର ସିଜରିୟାନ ହେଇଥିଲା। ହେଲା କି ଆ ତା ବାପା ପରା ଗୁରୁବାର ଦେ ଉଠେଇଲେ ଯେ କି ମୋ ଘରକୁ ଲକ୍ଷ୍ମୀ ଆସିବେ ଝିଅ ଟା ହବ ଆଉ ଆଉ ତ ମନ ଟା ଦୁ ହେଇଗଲା ତା ବାପାର ଆଉ ଯେ ପୁଅ ଟା ହେଇଗଲା ଆଉ।
ସେ ଗୋଟା କଥାରେ ଅଛି ଯିଏ ଯୋଉଟା ଖୋଜୁଥୁବ ତାକୁ ସେଇଟା ମିଳିବନି। ଆଜିକାଲି ଏଇ ଦେଖ ତମର ଦିଟା ପୁଅ ହେଇଚି ବୋଲି ତମେ ମନ ଦୁଃଖ କରୁଚ କିନ୍ତୁ ଲୋକ ପୁଅ ପାଇଁ ବି ମ ହଉନି ବୋଲି ମନ ଦୁଃଖ କରୁ
ନା ସେ ତ ଠିକ କଥା କହା ଘର ବଂଶ ଜଦର ର ଖିଏ ରହିବା ପାଇଁ ମୋର ଗୋଟେ ସାଙ୍ଗଟି ଅଛି।
ତ ମୁଁ ବି ସେକେଣ୍ଡ ମାନେ ଅଁ କରୁନଥିଲି ମାନେ ସେଥିପାଇଁ ନୁହଯେ ଆଉ ଗୋଟେ ଝିଅ ହେଇଯିବ ବୋଲି। ଆଜିକାଲି ମାନେ ଦୁନିଆକୁ ଦେଖି କି ବିଭିନ୍ନ ପ୍ରକାର କୋରୋନା ପରି ଯେ ଯୋଉ ଅଚିହ୍ନା ରୋଗ ଏଇଥିପାଇଁ ମୁଁ ନେ ଆଉଥରେ କରୁନଥିଲୁ ଆଉ କହିଲେ ହେଇ ଗୋଟେ ଥାଉ ତାକୁ ଭଲରେ ବଡ କରିବା ତଣ ଏଇଥିରେ କିନ୍ତୁ ତାପରେ ମୋ ହଜବେଣ୍ଡ ରେଲୱେ ଅର୍ବାନ ବ୍ୟାଙ୍କ ରେ ଅଛନ୍ତି।
ଆଛା ଆଚ୍ଛା ହଉ ହଉ ମାନେ କଟକ ଟା ମାନେ ପ୍ରପାର ଘର କି?
ନାଇଁ କଟକ ଆମର ହଁ କଟକ ଚର୍ଚ୍ଚିକା ଆମର ଥିବେ ବାଙ୍କି ବାଙ୍କି ପା ହଁ ପୁରା ଆମର ଆମ ଘର ଆଉ ଆଉ ଜଷ୍ଟ ଦେଢ କିଲୋମିଟର ଦି କିଲୋମିଟର ପରେ ମାଙ୍କ ମନ୍ଦିର।
ଆଚ୍ଛା ଆଚ୍ଛା
ମୋର ପ୍ରପର ବାଙ୍କି। ଗୋଟେ ଥରେ କେତେବେଳେ ଆସନ୍ତୁ ବୁଲାବୁଲି
ନାଇଁ ନାଇଁ ଆମେ କଟକ ଯାଉଛୁ। ଏଇ ତ ରିସେଣ୍ଟ ମୁଁ ଯାଇଥିଲି ହଜବେଣ୍ଡ ଡକ୍ଟର ପାଖକୁ ଯାଇଥିଲ ସାଙ୍ଗରେ ଯାଇଥିଲି ବା କଟକ ଆ ଏଇ ରିସେଣ୍ଟ ମାନେ ଫେବୃୟାରୀରେ ଯାଇଥିଲ ଆଉ ଯାଇନୁ ଗରମ ପଡିବା ପାଇଁ ଯାଇନୁ। ଚେକଅପ୍ ପାଇଁ ଆମେ ଯାଉ ଦି ମାସ ତିନି ମାସ ଥରେ।
ଏ ବର୍ଷ ବହୁତ ଗରମ
ହଁ ଆଉ ଟପ୍ ହେଇଗଲା ବା ଓଡିଶାରେ ଗରମ ଟା ଆଉ ସେପଟେ ଗ ଗରମ ନାହିଁ ମାନେ ହାଇଦ୍ରା ଭାଇଦ୍ରାବାଦ ସାଇଡରେ ସେତେ ଗରମ ନାଇଁ ଆମ ଓଡିଶା ଟା ପ୍ରବଳ ଗରମ ଏ ବର୍ଷ।
ବହୁତ ଗରମ ଏବ ବର୍ଷ ବାହାରି ହଉନି କିଏ ରୋଷେଇ କଲେ ରୋଷେଇ ବସେଇ ଦେଇକି ଟିକେ ଏସି ରେ ପଶିଗଲେ ଶାନ୍ତି। ନହେଲେ ମୁଣ୍ଡ ବୁଲେଇ ଦଉଛି ଖାଲି।
ହଁ ବା ଆଉଦ ଆଗରୁ ଆମ ଛୋଟ ବେଳେ ଘରେ ଘରେ କାହାଘରେ ଏସିି ଥିଲା କି?
ଲାଇନ୍ ବି ନଥିଲା ଆମେ ଛୋଟବେଳେ ଆମ ଗାଁରେ ଲାଇନ୍ ନଥିଲା ସେଇ ବି ଚଣାରେ ବି ଆମେ ଶୋଉଥିଲୁ।
ଆରେ ବିଞ୍ଚଣା ବି ସେ ୱେଦର ଟା ବହୁତ ବଢିଆ ଥିଲା ନା ଏବେକାର ୱେଦର ଆଉ ତାପରେ ଏବେ ଘରେ ଘରେ
ଗଛ ପଛ ସବୁ କାଟି ଦଉଛନ୍ତି ଘର ବନଉଛନ୍ତି ବିଭିନ୍ନ ଖାଲି ସ କୁଆଡେ କଣ କି ଏ କାରଖାନା ଗୁଡା ବନଉଛନ୍ତି। ତାର ଯୋଉ ଧୂଆଁ ଟା ବାହାରିବ ହଁ ମୋ ନାଁ ସୋନାଲିି। ଆଉ ତାପରେ ଯୋଉ ଧୂଆଁ ଟା ଯୋଉ-ଉ-ଉ ଅ ବାହାରିବ ବାହାରୁଛି ଯୋଉ କଳାର ଖାନା ଗୁଡା ବନାଉଛି ତାରି ପାଇଁ ବେଶୀ ୱେଦର ଗରମ ଆଉ ଯେତେ ପ୍ରକାର ଆମର ମିସାଇଲ ବାହାରୁଛି ଯୋଉ ସବୁ କ୍ଷେପଣା କରୁଛନ୍ତି ତାକୁ ସବୁ ପରୀକ୍ଷା ନିରୀକ୍ଷା କରୁଛନ୍ତି। ସେଇଗୁଡା ସବୁ ଗରମ ର କାରଣ ଆଉ ତେଣୁ-ଉ-ଉ ଆ ଆଗ କାଳେରେ ସେଇଗୁଡା ନଥିଲା ଆଗ କାଳେ ଲୋକ ଦେଖ ଆଗ କାଳରେ ଯେତେ ଅ ନବେ ଶହେ ପୁରୁଣା ଲୋକ ନବେ ଶହେ ବର୍ଷ ବଞ୍ଚୁଥିଲେ। ଏବେ କାହିଁକି ବଞ୍ଚୁନାହାନ୍ତି ସେତେବେଳେ ବିନା ସାରଦୀୟ ବିନା ସାର ଦିଆ ଖାଦ୍ୟ ଖାଉଥିଲେ ଏବେ ତ ସବୁଥିରେ ମାନେ ଗୋଟେ ଟମାଟୋ ଟାଏ ନାଲି ଆଉ ବଡ ଜଲ୍ଦି ଫୁଲିଯିବ ବଡ ହେଇଯିବ ତା ଦେହରେ ଗୋଟେ ଇଞ୍ଜେକ୍ସନ ଦେଇଦିଅ।
ହଁ ହଁ ନାଇଁ ଆକଚୁଲି ଗୋଟେ କଥା ହଉଛି ଦେଖ ଯେତେ ମାନେ ସାଇନ୍ସ ଯେତେ ଆଗକୁ ଯାଉଛି ସେତେ ବି ରୋଗ ସମସ୍ତଙ୍କୁ ହଉଛି ସେ ତେବେଳେ ମାନେ ଯୋଉ ଯୋଉ ଆମେ ଘର ଚାଷ କରୁଥିଲେ ସେ ଯେ ଚାଉଳର ଭାତ ଖାଉଥିଲେ ସେ ଭାତର ଗୋଟେ ମହତ୍ଵ ଥିଲା। ଏବେ-ଏ-ଏ ଯୋଉ କିଣା ଚାଉଳ ଫେସନ ହେଇଗଲାଣିନି। ପ୍ୟାକେଟ୍ ଚାଉଳ ଖାଇବା ଗୋଟେ ଫ୍ୟାସନ ହେଇଗଲା ଏକଚୁଲି ଆମର ଏପଟେ ଅଛେ ଆମ ଆକ୍ଚୁଆଲି ଯୋଉ ଚାଷ ହୁଏ ସେଇ ଯ ମାନେ ଘରୁ ଆମେ ଚାଉଳ ଭାତ ହୁଏ ହେଲା। ଖାଇବା ପାଇଁ ବହୁତ ବଢିଆ ଲାଗେ ଯେହେତୁ ଏଇଟା ଗା
ଆମର କିନ୍ତୁ ଏବେ ବି ଆମେ-ଏ-ଏ-ଏ ଘ ଆମେ ଘର ଭାତ ଖାଉଛୁ ପ୍ୟାକେଟ ଭାତ ଏମତି ତି ସରିଗଲା ଅଚାନକ ତେଣୁ ଆଣିବାକୁ ପଡେ ପଚିଶ କିଲୋ ବସ୍ ତା ଆସେ ନହେଲେ ଆମର ଏବେ ବି ଧାନ ଚାଷ ଏଇଠି ହଉଛି ଯେ ହେତୁ ଆମର ଏଇଟା ଗାଁ ଧାନ ଚାଷ ହଉଛି ଆଉ ପୁରା ଚାଷ ହେଲା ପରେ ଆମେ ଚାଉଳ ପେଡିକି ପୁରା ବର୍ଷକ ପାଇଁ ପୁରା ରଖିଦଉଛୁ।
ହୁଁ ହୁଁ ଆମ ଘର ବି ସେୟଆ ହୁଏ ବା।
ହଁ ଯଦି ନା ଲୋକ ସଂଖ୍ୟା ବେଳେ ବେଳେ ଅ ଉମ୍ ବାହାଘର କିଛି ବି ପର୍ବ ପଡେ ତ ଲୋକ ଅଧିକା ଆସନ୍ତି ସେଇ ଅନୁସାରେ ଚାଉଳି ବି ଅଧିକା ସରେ।
ହଁ ହଁ ହୁଁ।
ଆସିପାରେ ଚାଉଳ ନହେଲେ ନାଇଁ ଆମର ଏବେ ଥୁଆ ହେଇଛି ଆମେ ଏବେ ଧାନ-ଅ-ଅ ଅ ଆମର ସେମିତି ଆସିଲା ପରେ ଯେତିକି ଆମର ବର୍ଷକ ପାଇଁ ଦରକାର ଆମେ ରଖିକି ବାକି ଧାନ ବିକି ଦଉ।
ହୁଁ ହୁଁ ହୁଁ ହୁଁ।
ତାକୁ ପେଡେଇକି ଚାଉଳ ପେଡେଇକି ଆମର ରଖାହେଇଯାଇଚି ପୁରା ବସ୍ତା ଉପରେ ବସ୍ ତା ପୁରା ଇଏ କରି ରଖାଯାଇଛି ଗୋଟେ ଗୋଟେ ବସ୍ତା ସରିଲେ ଗୋଟେ ଗୋଟେ ବସ୍ତା ବାହାରିବ। ତା ଉ ଭିତରେ ପୁରା ମେଡିସିନି ନା ମେଡିସିନ ସବୁ ଦିଆହେଇଚି ବସ୍ତା ଭିତରେ ସବୁ ମେଡିସିନ ଦିଆହେଇଚି। ପୋକ ନ ଲାଗିବା ପାଇଁ। ଆଉ ନହେଲେ ତ ପୋକ ଲାଗିଯିବ ନା ଏତେ ଏତେ ଦିନ ବର୍ଷକ ପାଇଁ ରହିଥିଲେ ପୋକ ଲାଗିଯିବ ଘର ଦ୍ୱାର ପୋକ ଚାଲିବେ।
ହଁ-ଅ-ଅ ସେ ପୋକ ପୁରା ହଁ ସେ ଚାଉଳରେ ଯୋଉ ପୋକ ହୁଏ ନା ସେଇଟା ମାନେ ବୁଝି ହବନି ଏରା ଖାଇଆ ଚାଉଳକୁ ଅଧା ବି ଖାଇଦେଇଥିବ।
ହଁ ଚାଉଳ ଭିତର ଖାଇକି ଫମ୍ପା କରିଦେବେ ପୁରା। ଆଉ ଘରଦ୍ୱାର ସେ ଯୋଉ ଉଙ୍କୁଣି ଟାଇପ୍ ର ପୋକ ଚାଲିବେ ଘରଦ୍ୱାର ଚାଲିବେ ସେମାନେ ଆଉ-ଉ-ଉ-ଉ ତା କୁ ଆଉ ସ ଥରେ ହେଇଗଲେ ମାନେ ଆଉ ତାଙ୍କୁ ସମ୍ଭାଳି ପାରିବନି।
ହୁଁ ହୁଁ।
ଆଉ ଆପଣଙ୍କ ପରିବାରରେ ସବୁ କିଏ କିଏ ଅଛନ୍ତି?
ଆମ ପରିବାରରେ ମୋ ଶାଶୁ, ଶଶୁର ଜା, ଦେଡ଼ସୁର, ପୁତ୍ରା ଆଉ ମୋର ହଜବେଣ୍ଡ ହୁଁ ମୋର ଦିଟା ଫ୍ୟାମିଲି ହଁ-ହଁ-ହଁ-ହଁ-ହଁ।
ଆମର ବି। ଯୌଥ ପରିବାର ଶାଶୁ, ଶଶୁର, ନଣନ୍ଦ, ଦିଅର ଆମ ଫ୍ୟାମିଲୀ। କେହି ବାହା ହେଇନାହାନ୍ତି ମୁଁ ଆମେ ମୋ ସ୍ଵାମୀ ହେଲା ବଡ ସିଏ ବାହା ହେଇଛନ୍ତି ଆଉ ଦିଅର ଆ ଆମେରିକାରେ ଅଛନ୍ତି ଜଣେ ତାଙ୍କର ବାହାଘର ଠିକ୍ ହେଇକି ଅଛି ସେ ଆସିଲେ ବାହାଘର ହବ।
ନା ଯେହେତୁ ମୁଁ ଘରେ ସାନ ହେଲା କି ଆଉ ମୁଁ ଏଇ ଜଷ୍ଟ ବି ଏଇ ଅଧଘଣ୍ଟା ଲାଗି ବାପା ଘରକୁ ଆସିି ସି ଯେହେତୁ ମୋ ଶଶୁଘରଠୁ ବାପାଘର ଏଇ ଆଠ ନଅ କିଲୋମିଟର ଡିଷ୍ଟାନ୍ସ। ହେଲା ହଁ ଆଉ ହଁ-ହଁ ମୁଁ ସ୍କୁଟି ଧରିକି ପଳେଇ ଆସେ ହଁ।
ମୁଁ ଭୁବନେଶ୍ୱରରେ ମୁଁ ବି ବାହା ହେଇକି ଭୁବନେଶ୍ୱରରେ ରହୁଥିଲି। ଆଉ ଭୁବନେଶ୍ୱରରେ ବି ମୁଁ ମୋ ବାପ ଘର। ଆଉ ସେ ମାତ୍ର ଦେଢ କିଲୋମିଟର ଦି କିଲୋମିଟର ଭିତରେ ଥିଲା ମୋ ବାପଘର ମୁଁ ପଳେଇ ଆସେ ଯେତେବଳେ କେତେବେଳେ ବା ମାନେ ଚାଲିବା ପାଇଁ ସକାଳେ ସନ୍ଧ୍ୟା ଚାଲୁଥିବି ସେତେବେଳେ ଚାଲି ଚାଲି ଆମ ଘରେ ପହଞ୍ଚିଯାଏ ହଁ ଚାଲିକି ଆମ ଘରେ ପହଞ୍ଚିଯାଏ।
ହଁ।
ଆଉ ତାପରେ, ଶଶୁର ଚା କିରି ଅବସର ନେଲେ ତାପରେ ଆମର ଶାଶୁ ଶାଶୁଘର ଗାଁ ରେ ଘର ଦ୍ୱାର ଅଛି ପୁଣି ଆହୁରି ଘର କଲେ ନା ସିଏ ରହି ଏଠି ରହିଗଲୁ ଆଉ। ଏବେ ଚାରି ବର୍ଷ ହେଲାଣି ମୁଁ ଏଠି ଅଛି ଚାରି ପାଞ୍ଚ ବର୍ଷ ହେଲାଣି। ନହେଲେ ବି ଭୁବନେଶ୍ୱର ବା ହଁ ନହେଲେ ମୁଁ ଭୁବନେଶ୍ୱରରେ ରହୁଥିଲି ସ୍ୱାମୀ କିନ୍ତୁ ସେଇଠି ଚାକିରି କରି ଛନ୍ତି।
ଏ ଭୁବନେଶ୍ୱର
ଭୁବନେଶ୍ୱର।
ହଁ ହଁ।
ହୁଁ। ଆମର କିନ୍ତୁ ରଜ ପାଇଁ ରଜ ରେ ଆଜିଠୁ ଆମର ଆରମ୍ଭ।
ହୁଁ ହୁଁ ନାଇଁ ରଜଟା ଆକଚୁଆଲି ବୋହୁତ ପାଳନ୍ତି। ମୁଁ ଜାଣିଚି ସେଟା କ ଭୁବନେଶ୍ୱର ସାଇଟ୍ ରେ ବୋହୁତ ପାଳନ୍ତି ହେଲା। ଆମର ଏପଟେରେ କିନ୍ ହୁଏନି ଆଉ। ତଥାବି ଏବେ। ଘରେ ଘରେ ଝିଅ ମାନେ ସବୁ ଦୋଳି ଟାଙ୍ଗିଲେନି ଆଉ ସଜବାଜ ହେଇକି ସେ ତମର ପାଞ୍ଚ ଦିନ ହଉଥିବ ଆମର ଏପଟେ ଗୋଟେ ଦିନ ସେମାନେ ପାଳି ଦିଅନ୍ତି ହେଲା।
ମାନେ ପାଞ୍ଚ ଦିନି ପୁରା ଆମେ ରାଣୀପରି। କାରଣ ଘରର କାମ କରିବୁନୁ ମସଲା ବାଟିବୁନୁ ଶିଳରେ କିଛି ବାଟିବୁନି ବୋହୁତ ଅଛି ତାର ନିୟମ ସନ୍ଧ୍ୟା ପୂର୍ବରୁ ଭାତ ଖାଇବୁ ରାତିରେ ଭାତ ଖାଇବୁନି।
ଅଁ ହଁ ହଁ।
ନିୟମ ଅଛି ସବୁ ପୂନି ଆମର ଏବେ ପାଞ୍ଚ ଦିନ ସେଇ ନିୟମ ପାଳନ କରିବୁ। ଆଉ ଏପଟେ ଆମର। ପାଖରେ ଘର ପାଖରେ ବି ପଡିଛି ଦିଟା ଜାଗାରେ ମହୋତ୍ସବ ପଡିଛି।
ହଁ।
ଆଉ ସବୁ ପ୍ରକାର ସେଠି ଯୋଉ ଆମର ରଜର ପାଟି ପିଠା ଯେତିକି। ପିଠା ବହୁତ ବନାଯାଏ ରଜରେ ପୋଡ ପିଠା। ଆରିସା ପିଠା, କାକାରା ପିଠା, ମଣ୍ଡା ପିଠା ଏ ସବୁ ମାନେ ଆମର ମେଳା ଯେମିତି ଗୋଟେ ଷ୍ଟଲ୍ ସବୁ ଦୋକାନ ଗୁଡା ପଡିଛି ମିଠା। ରଜର ପାନ ଆମର।
ନାଇଁ ନାଇଁ ଆମର ରଜ ପାନଟା ଏଠି ବିକ୍ରି ହୁଏ ହେଲାକି। ଆମର ଏପଟେ କହୁଛିିପା। ଏବେ ଏବେ ସବୁ ହେଇଗଲାନି ରଜପାନ ବି ବିକ୍ରି ହଉଚି।
ହୁଁ। ଆଉ ସେଇଟା ତ ତାର ମୁଖ୍ୟ ଆକର୍ଷଣ ହେଲା ରଜପାନ। ପିଠା ଏସବୁ।
ହୁଁ। ଆଉ ଝିଅ ଫାଇଵି ଫାଇଭି କ୍ଲାସ ହେଲା ନାଇଁ କି?